ହାଲୋ ଆଜ୍ଞା କଣ କରୁଛନ୍ତି?
ଏଇଠି ମୁଁ ବସିଥିଲି ବସିଛି ବାହାରେ।
ଓହୋ। ଆଉ ଦେହ ବାପା ଭଲ ଅଛି?
ହଁ ଦେହପା ଭଲ ଅଛି ଆପଣ କଣ କରୁଛନ୍ତି?
ମୁଁ ବି ଶୋଇ କି ଉଠିଥିଲି ଏଇଠି ବସିଛି ଆଉ।
ଓହୋ। ଆଉ ବର୍ଷା ସେଆଡେ ହଉଛି ନା?
ହଁ ହଉଥିଲା ଆଉ ହେଇନି ଝିପି ଝିପି ଟିକେ ପକଉଥିଲା ଆଉ।
ଓହୋ। କାଲି ରାତିରେ ବର୍ଷା ହଉଛି ନା ସକାଳୁ ବର୍ଷା ହଝିପି ଝିପି ପକଉଥିଲା?
କାଲି ରାତିରେ ତ ବର୍ଷା ହଉଥିଲା ପୁଣି ସକାଳେ ଛାଡ଼ି ଯାଇଥିଲା ଏଇନା ପୁଣି ପକଉଛି ଆଉ।
ଓହଁ ଏବେ ପୁଣି ଇଆଡେ ବର୍ଷା ଏବେ ନାହିଁ।
ଅହ।
ଆଉ କୁଆଡେ କଣ କରୁଛନ୍ତି ଏବେ ମାନେ ଘରେ କଣ କରୁଛନ୍ତି ସମସ୍ତେ?
ଘରେ ମୁଁ ତ ଏଇନା ଶୋଇଲି ଉଠିଲି ପୁଅ ଦିଟା ଏଇନେ ଘରେ ଥିଲେ କୁଆଡେ ଗଲେ। ତାଙ୍କର ଖେଳି।
ଆ ହ। ଆଉ କଣ ଖାଇଚନ୍ତି ଆପଣଙ୍କ ଆଡେ କଣ ଭଲ ହୋଉଚି ମାନେ ପର୍ବ?
ଆମ ଆଡେ ମୋ ଶାଶୁ ଘରେ ତ ଏତେ ଭଲ ହୋଉନି କିନ୍ତୁ ମୋ ବାପ ଘରେ ଭଲ ହୁଏ। ରଜ ହୁଏ ସବୁ ପର୍ବ ବୋହୁତ ଭଲ ହୁଏ।
ଓ ହୋ।
ଆଉ ଆପଣ କଣ ଖାଇଚନ୍ତି ହଁ ହଁ।
ଅହ ମୁଁ ତ ଏଇ ଖରାବେଳେ ଭାତ ଖାଇଥିଲି ଆଉ ଏବେ ତ ଉଠିକି ବସିଛି ଆଉ କିଛି ଖାଇନି। ଏବେ ଛୁଆଙ୍କ ପାଇଁ ବନେଇବି ଖାଇବା ପାଇଁ କଣ। ସୁଝି କି ସିମେଇ ଟିକେ ବନେଇବି ଛୁଆ ଖାଇବେ। ହୁ
ଆପଣ ଏକା ରଉଚନ୍ତି?
ହଁ ଏକା ଅଛି ମୁଁ ଆ ମୁଁ ଆଉ ମୋ ହଜବେଣ୍ଡ ଆଉ ଛୁଆ।
ଓହୋ।
ଆଉ କିଛି ନାଇଁ ଏୟା ଅଛୁ ଆଉ ଆଉ ଆଜି ଥିଲେ ଆପଣଙ୍କ ଗାଁ କୁ ହୋଲି ରଯ ରଜରେ?
ନାହିଁ ମୁଁ ଆଉ ଆମ ଗାଁ କୁ ଯାଇପାରୁିନି ବ ମୋ ଶାଶୂ ଘର କୁ ଯାଇଥିଲି ଆଉ।
ଅଁ ଶାଶୁ ଘରକୁ ଆସିଥିଲେ?
ହୁଁ।
ଆଚ୍ଛା ରଜରେ କୁଆଡ କୁଆଡେ ଯାଇଥିଲେ ବୁଲାବୁଲି କରିବା ପାଇଁ ନା ନାଇଁ?
ନାଇଁ ଖାଲି ଶାଶୁ ଅରୁ ଯାଇଥିଲି ମୋ ଶାଶୁଅରେ ଏ ବର୍ଷ ରଜ ମହୋତ୍ସବ କରୁଥିଲେ ତ
ଆଚ୍ଛା।
ତ ସେଇ ଯାଇଥିଲି ଆଉ। ଆମର ଯିବାର ପ୍ଲାନିଂ ଥିଲା ଘଟଗାଁ ପ୍ଲାନିଂ ଥିଲା ଏବେ ଯିବା ପାଇଁ ପୁରା ତିନି ଦିନ ପୁରା କଣ୍ଟିନ୍ୟୁ ପୁରା ବର୍ଷା ଚାଲିଲା।
ଓହୋ ହୋ ହୋ ହୋ ଆଚ୍ଛା ତ ପୁରା ପ୍ଲାନିଂ ଟା ସ୍ପଏଲ୍ ହେଇଗଲା ଆଉ।
ହଁ ଆଉ ଯାଇ ହେଇ ପାରିଲାନି।
ଆଉ ମାନେ ଏଇ ରଥଯାତ୍ରା ବେକୁକୁ କୁଆଡେ ଯିବେ? କାଲି ତ ଥିଲା ଦେବସ୍ନାନ ପୂର୍ଣିମା ଆଉ ରଥ ଗଳକୁ ପୁରୀ ଯିବେ?
ନାଇଁ ନାଇଁ ସେମତି ନାଇଁ ଆମେ ଦେ ଦିବସ୍ ଯାଇଥିଲୁ ପୁରୀ ଆମେ ଯୋଉ ସେକେଣ୍ଡ ଥର ଯୋଉ ପୁରୀ ଯାଇଥିଲୁ ମୋ ହଜବେଣ୍ଡ କହିଲେ ଆଉ ଥାଡ୍ ଟାଇମ ଆଉ ଆସିବାନି। ଏତେ ଭିଡ ମଣିଷ ପୁରା ଅଣନିଶ୍ଵାସ ହେଇକି ମରିଯିବ।
ହଁ ବହୁତ ଭିଡ। ଆପଣଙ୍କ ଶାଶୁ ଘର ଗାଁରେ ରଥ ଟଣା ହଉନି।
ହଁ ଟଣା ହୁଏ।
ହୁଁ ହୁଁ। ଭଲରେ ହୁଏ ନା ନାଇଁ ଏମତି?
ନାଇଁ ଭଲ ରେ ହୁଏ। ଭଲ ରେ ହୁଏ।
ହଁ ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କ ଶାଶୁ ଘରେ?
ଆମ ଶାଶୁ ଘରେ ମୋ ମୋ ଅଛନ୍ତି ମୋ ଦିଅର ଆଉ ମୋ ଦିଅରଙ୍କ ସ୍ତ୍ରୀ ମୋ ଶଶୁର
ଅ ହଁ।
ଆଉ ମୁଁ ମୋ ହଜବେଣ୍ଡ ଆଉ ମୋ ପୁଅ ଦିଟା ଆଉ।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
ହଉ ଆପଣଙ୍କୁ କଣ ରୋଷେଇ କରି ଆସିଚି?
ସେ ରୋଷେଇ ବନେଇ ଦିଏ ସେମତି ସବୁ ଠିକ୍ ଠାକ୍।
ଠିକ୍ ଠାକ୍।
ଆ ରୋଷେଇ ସେମିତି ବନେଇଦିଏ ଯୋଉଟା ମୁଡ୍ ହୁଏ ଯେତେବେଳେ। ଏଠି ତ ସେମତି କିଛି ବନଉନି କିନ୍ତୁ ଶାଶୁଘର ଠି ଥିଲା ବେଳେ ବନଉ। ସମସ୍ତେ ଆମେ ମିଶିକି ଜା ମାନେ ଏକାଠି ହେଇକି ଯୋଉଦିନ ଯାହା ମୁଡ୍ ହୁଏ ସେଦିନ ମନ ହୁଏ ଖାଇବାକୁ। ମିଶିକି ସବୁ ବନେଇକି ଖାଉ ଘରେ। ମାନେ ବୁଲାବୁଲି ତ ସେତେ ଯାଇ ହୁଏନି। ନେଇକି ଆଉ ଘରେ ଯାହା ମନ ଖୁସିରେ ବୁଲା ବନେଇକି ଖାଉ ଆଉ।
ଓହୋ।
ଯେତେବେଳେ ମାନେ ଆଇଁଷ ବାରିରେ ଧରକର ବୁଧବାରେ ଶୁକ୍ରବାରେ ରବିବାରେ ମନ ହେଲା ଚିକେନ ଆସିଥିବ ସେଥିରେ ଅଧା ମାନେ ବାପାଙ୍କୁ କହିଦେଇଥିବ ବାପା ଟିକେ ଅଧିକା ଆଣିଥିବ। ପକୋଡା ବନେଇକି ଖାଇଦବୁ। ନହେଲେ ନାହିଁ ରାତିରେ ବିରିୟାନୀ ବନେଇକି ଖାଇଦବୁ।
ଓହୋ। ଜଏଣ୍ଟ ଫ୍ୟାମିଲି ବୋଧେ ଆପଣଙ୍କର?
ହଁ ଜଏଣ୍ଟ ଫ୍ୟାମିଲି। ସମସ୍ତେ ଏକାଠି ଅଛୁ ଯେତେବେଳେ ମୋ ମୁଡ ହୁଏ ଯାହା ହେଲେ ମନ ହୁଏ ମୁଡ଼୍ ଉପରେ ଡିପେଣ୍ଡ କରେ କଣ ଖାଇବା ଉପରେ।
ଓହୋ। ଆ ଯା ଅଛନ୍ତି ବୋଧେ ତିନି ଚାରି ଜଣ ଆପଣ ମିଶିକି ହବ।
ଆମେ ତିନି ଜଣ। ଆଉ ମମି ମିଶିକି ମାନେ ଆମେ ଶାଶୁ ବହୂ ଚାରି ଜଣ। ଯେ ଆମକୁ କିଏ ଦେଖିଲେ କହିବେନି ଏ ଶାଶୁ ବୋହୁ ଚାରି ଜଣ ଅଛନ୍ତି ବୋଲି।
ଓ ପୁରାମାନେ ଭଉଣୀ ପରିକା।
ହଁ ପୁରା ମିଶିକି ନିଜ ଭଉଣୀ ଯେମତି ଚିଡା ଚିଡେଇକି ମାନେ ଟିକେ ଟିକେ ଲାଗନ୍ତି ମାନେ ଖେଣ୍ଟା ଖେଣ୍ଟି ହେଇକି ସେମତି ଲାଗୁ ପୁଣି ଏକାଠି ବସିକି ଖୁସି ବାସି ହେଇକି ବସ ସୁ। ସାଙ୍ଗ ହେଇକି ମିଶିକି ଲୁଡୁ ଖେଳୁ ଏକାଠି।
ହଁ ମୁଁ ବି ମୋ ଶାଶୁ ଘରକୁ ମାନେ ଗାଁକୁ ମୁଁ ଅ ଜା ଯିଏ ମୋ ସାନ ମୋ ସାନ ଜା ଯିଏ ସିଏ ବି ବାହାରେ ରହୁଚି ନା। ଆମେ ଯେତେବେଳେ ଆସୁ ସବୁ ସାଙ୍ଗ ହେଇକି ଆସୁ।
ହୁଁ।
ମୋ ନଣନ୍ଦ ହେରିକା ସବୁ ଏକାସହିତ ଆସୁ ଆମେ ବି ଏମିତି ଖେଁ ଖେଁ ମେଁ ମେଁ ହେଉ।
ହଁ। ସେଟା ଗୋଟେ ଖୁସି ମାନେ ସବୁ ଫ୍ୟାମିଲି ଏକାଠି ରହିଲେ ତାର ଗୋଟେ ଅଲଗା ମଜା ଥାଏ।
ହଁ ହଁ।
ବସିକି ଏକାଠି ଖାଇବା ବସିବା ଗପିବା ମାନେ ସବୁ ଜିନିଷ ମାନେ ପିନ୍ଧା ଲଗାରେ ବି ଆମର ଚଳିବ। ମାନେ ଯୋଉଟା ଯାର ଇଚ୍ଛା ହେଲା ଯୋଉ ନ ଲାଗ ଆ ଲୁଗା ପିନ୍ଧିବାକୁ ମାନେ ସେମିତି ନାଇକି ଯେ ଏଟା ମୋର ଏଟା ତୋର ନାଇଁ ଏଇଟା ମତେ ତମର ଭଲ ହଉଛି ମୁଁ ଏଟା ପିନ୍ଧି ଦେବି ବାସ୍ ସଇଲା।
ଅ ମୁଁ ବି ଜଏଣ୍ଟ ଫ୍ୟାମିଲି ତ ମୋ ଦାଦା ଖୁଡ଼ି ଆମେ ସବୁ ଆମର ତ ସବୁ ବହୁତ ଅଛନ୍ତି ଛୁଆ ସବୁ ଆମର। ଆମର ବି ସେଇ ଜଏଣ୍ଟ ଫ୍ୟାମିଲି ଆମର ଏବେ ଯାଏଁ ବି ଗୋଟେ ଜାଗାରେ ରଷେଇ ହୁଏ।
ହୁଁ ଆମର ସେମିତି ଚାଲିଛି ଆଉ ଏବେ ବାହାରେ ରହିଲା ପରେ ଏକା ଏକା ସେତେ କିଛି ମାନେ ମନ ହୁଏନି କରିବାକୁ ଘରେ ଥିଲା ବେଳେ ସମସ୍ତେ ଖାଇବେ ନା ତ ଖୁସି ଲାଗେ ଗୋଟେ ବନେଇକି ନାଇଁ ଏଇ ଜିନିଷ ଟା ମୁଁ ଶିଖିଛି ତ ବନେଇଲେ ଘରେ ସମସ୍ତେ ସେ ଖାଇବେ ତ ଭଲ ଲାଗିବ।
ହଁ ଆଉ କଣ କରୁଛନ୍ତି?
ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ ଆଇଁଷ ଉପରେ ନା ସାଧା ଉପରେ?
ମୁଁ ଆଇଁଷ ଏତେ ବେଶୀ ଖାଏନି ବଟ ମତେ ମାଛ ବହୁତ ଭଲ ଲାଗେ।
ଓହୋ ମାଛ ଭଲ ପାଆନ୍ତି ବେଶୀ।
ହଁ
ମାଛ ଛୋଟ ମାଛ ନା ବଡ ମାଛ?
ନାଇଁ ଛୋଟ ମାଛ ବଡ ମାଛ ସେ ଯାହା ବି ହଉ ସେ ମାଛ ବି ହଉ ଯେତେବେଳେ ମତେ ଯାହା ଦେଇଦବ ମୁଁ ଖାଇଦବି। କଙ୍କରା ହଁ କଙ୍କରା ବି।
ଯା ହୋଉଁ।
ମାଣ୍ଡିଆ କଙ୍କରା ତ ଜାଣିଥିବେ ବଡ଼ ବଡ଼
ହଁ ସେଇ କଙ୍କଡ଼ା ଟା ଭଲ ଲାଗେ ବଡ଼ ସାଇଜ କଙ୍କଡାା ଟେଷ୍ଟ ଲାଗେ ଖାଇବାକୁ ତାକୁ ଭଲସ ବନେଇଲେ ଭଲ ଲାଗେ। ଆଉ ଏମିତି ନାଇଁ କି
ଥିବ ତ ଛେଚା ଛେଚି କରିମି ଥିବ ତାେଲେ ଆହୁରି ମଜା ବେଲେ କଣ ତିନି
ଯାଉଚେ ଛନ୍ତି।
ହଁ ବେଲେ କଣ ତିନି ବେଲେ ମା ଭା ତ ଜଣେ ଖାଇଦବ ସେଇ କଙ୍କରା ଛେଚା ରେ
ଆଉ ମୋ ଟେ ସେମ ଆଉ ଆପଣଙ୍କ ପରିକା
ଆପଣଙ୍କୁ କରି ଆସେନା କରି ଆସେନି?
ହଁ ମତେ ବନେଇ ଆସେ। ଛେଚା ମୁଁ ଘରେ ମୋ ମାମା ବନେଇଦିଏ। ତାକୁ ଆଉ ତାକୁ ରୋଷେଇ ମାନେ ସେତେ ତା କଙ୍କଡ଼ା ଟା ପ୍ରାୟତଃ ମ ମାନେ ଆସେନି ଆମ ପଟେ
ହ
ଏମିତିୟ ଖୁବ କା ମାନେ ଆମେ ବାହାରେ ଯାଇକିରେ ଯାଉ ବାହାରକୁ ବୁଲାବୁଲି କରିବା ପାଇଁ ତ ବାହାରେ ଖାଇଦଉ। ଘରେ କେବେ ମାନେ ବନେଇନୁ ଟ୍ରାଏ କରନୁ ମାନେ ମିଳେନି ତ ସେପଟେ ଆଉ ବନେଇବୁ କଣ।
ଓହୋ ମୁଁ ଗଲେ ମୋ ଶାଶୁ ଗଲେ ଗାଁ କୁ ଗଲେ ମୋ ଦିଅର ଆଣନ୍ତି ବଡ଼ ବଡ଼ ଅ ଯୋଉଁ କଙ୍କଡ଼ା।
ନାଇଁ ଆମର ଏପଟେ ନାହିଁ ମାନେ ଆମ ବାପା ଘର ଏପଟେ ମିଳେ। ଶାଶୁ ଘର ପଟେ ମିଳେନି ତ ସେଥିଲାଗି ଖୁବ କମ ବନା ହୁଏ ଆଉ ବାପର ବନା ହେଲେ ବଏ ନହେଲେ ମୋ ଭାଇ ତାକୁ ଭଲ ବନେଇ ଆସେ ସେ ବନାଏ।
ଓହୋ
ହ ମୁଁ କହିବି ତମେ କେହି କିଛି କରନ ମୋତେ ଆଗ ଦିଅ ମୁଁ ଗୋଟେ ପୋଡ଼ି ଦେଇକି ଛେଚିକି ଭାତ ଖାଇଦିଏ। ପଛେରେ ତମେ ବନେଇବ।
କଣ ତ ପାଇବେ ଏକେ କରିକି ଖାଇବେ କଣ ପାଇବେ କହିଲେ କାହା କଥାରୁ।
ସେ ମୁଁ ପାସ କହିବି ମତେଟା ଭଲ ଲାଗେ ଆମର ଧରର ପାପା ମାନେ ଆମ ଶା ପଟେ ବାପା ଚିଙ୍ଗୁଡି ଆଣିଥିବେ ବଡ ସୋଇ ଚିଙ୍ଗୁଡି। ସେ ମୁଁ ବାଛିବି ମୁଁୋ ମଝିାଣି ଯରେ ମୋର ମିଶିକି ଧଉଁ ଯଦି ଅଧିକ ଆସଥିବ। ଯଦି ମିଶିକି ଆସିବ ମାନେ ବଡ ମାଛ ସାଙ୍ଗରେ ଚିଙ୍ଗୁଡି ମିଶିକି ଆସିବ। ମୁଁ କଣ କରିବି ନା ମୋର ବଡ ବଡ ବାଛିକି ରଖିଦେଇଥିଲି। ମମି କିବି ଏଟା ଖାଇଁ ରଖୁ ମୁଁ କହିବ ମୁ ପୋଡି ଖାଇବି ତମ ତମର ଭଜା ଖାଅ, ମୋର ମୁଁ ଅଲଗା ପଡିକି ଖାଇବି।
ଓ ଆପଣ କଣ ବଡ ଶବୁଠୁ?
ହଁ।
ହଁ। ମୁଁ ଭି ବଡ଼।
ହଉ। ମୁଁ ବଡ ମୋ ତଳେ ଦିଜଣ ଯାହା ସାନ।
ହଁ ପୁରା ବଦ ଯାଏ ତମେ ଆଉ ଭାତ ତ ବ ନଥିବ ସେମାନେ ବାହାରିକି ଦଉଥିବେ।
ଭାତ ନାଇଁ ମୁଁ ବାଢେ ମୁଁ ସେ ଭାତ ବାଢନ୍ତି ସେ ବାଢେଇ ଦିଅନ୍ତି। ସେ ବାଢନ୍ତି କିନ୍ତୁ ଯେତେବେଳେ ଆଇଁଷ ହେଇଥିବ ମାନେ ଆଇଁଷ ଆସିବ ମୁଁ ମଜା ଅ ଜାଗ ମୁଁ ବାଡିବିନି। ମୁଁ କହିଲି କଣ ପାଇଁ? ନା ନାଇଁ ନାଇଁ ତମେ ସାଇଜ ରେ ବାଡିକି ମୁଁ କୋଉଟା କାହା ତୁ କୋଉ ବିିଷୟରେ ବି କିଏ ସେଠୁ କାଳେ ନ ଖାଇବ। ମତେ ସମସ୍ତେ କହିବେ ତମକୁ ବାଡି ହେଇଦେଲେ ତମକୁ ସମସ୍ତେ କହିବେ।
ଓହୋ ହଉ ସେ ମୁଁ ରଖୁଛି ହଉ ପରେ କଥା ହବା।
ହଁ ହଁ।